ହ୍ୟାଲୋ।
କଣ କରୁଛୁ?
କହଁ ଏଇଠି ଶୋଇଛି ଆଉ।
ଓ ବର୍ଷା ପୋଗୁଛି।
ବର୍ଷା ତଁ ତିନି ଚାରି ଦିନ ହେଲା ହେଲାଣି ଛାଡୁନି।
ଆମର ତ ବି ଇଆଡେ ଛା ଛାଡ଼ୁନୀ ଆଉ ଏଦି ଖରା ଏଇ ଥୁମ୍ପୁଛି ଖରା ହବ ବୋଧେ ଆଜି ବୋଧେ ଆଉ।
ନାଇଁ ମ ସାତତାରିଖ ବର୍ଷ ଥିଲା ଆଉ।
ହଁ ପରା। ଖରା ଟିକେ ଟିକେ ହେଲାଣି ତ ଖରା ହବ ବୋଧେ ଆଜି।
ହୁଁ, ଖାଇସାରିଲଣି।
ହୁଁ। ଆ ତୁ।
ହଁ ମୁଁ ଖାଇକି ଏଇଠି ଗଡୁଥିଲି ଆଉ
ଓହୋ! ଆରେ ଆଗକୁ କାଳୀ ପୂଜା ଆସୁଛି।
ହଁ।
ଆଉ କେମିତି କଣ କରିବା?
ଏମିତି କଣ ସବୁ ବର୍ଷ ଯେମିତି କରୁଛ ଏମିତି କରିବା ନା। ଆଉ ଏଥିରେ କିଛି ନୂଆ ଅଲଗା କିଛି କରିବା।
ଆଉ ତାହେଲେ ଆଉ ମୁଁ ତାହେଲେ ଆମର ଯୋଉ କାଳୀ ପୂଜାରେ ଯିଏ ପ୍ରେସିଡେଣ୍ଟ ନାହାନ୍ତି କି ଆମ କ୍ଲବର।
ହଁ
ତାହେଲେ ମୁଁ ତାଙ୍କୁ କହୁଛି ମେସେଜ କରିଦେବେ ଗ୍ରୁପରେ।
ହଁ
ଆଁ ମିଟିଂ ବସିବା ପାଇଁ କାଲି ମିଟିଂ ହେଲେ ଚଳିବନି କି? ଆସିବୁନୁ ତୁ?
ମତେ ଏକେଲା ପଚାରିଲେ କଣ ହବ ସମସ୍ତଙ୍କୁ ଫୋନ୍ ଫାନ କରିକି ପଚାର କିହାର କଣ କାମ ଥାଉ ଥିବ।
ହଁ ନାଇଁ ନାଇଁ ଗ୍ରୁପରେ କରିଦବା। ହଁ ଟାଇମ ଦେଇଦବା ଦି ଦିଟା ଟାଇମ୍ ଦେଇଦବା। ଯୋଉ ଟାଇମରେ ସମସ୍ତେ କହିବେ ସେଇ ଟାଇମରେ କରିଦବା ଆଉ।
ଫାଷ୍ଟ କାଲି ମେସେଜ କରିଦିଅ ତାପରେ ମେସେଜ କଲା ଗୋଟେ ପିଲା ରିପ୍ଲାଏ ଦେଲେ କହିଦବା କଉ ଦିନ ଗୋଟେ କରାହବ ମିଟିଙ୍ଗ ସମସ୍ତେ ସେଇଠୁ କହିବେନି କି।
ହଁ ଆଉ କାରଣ ଦେଖେ ଆଗୁଆ ଆମେ କଥା ହେଇଯିବା ନା ଯଦି ମିଟିଂ ସେଇ ଆଉ ଗୋଟେ ମିଟିଂ ଡାକିବା କି? ଏ ଗୋଟେ ମିଟିଂରେ ହିଁ ସାରିଦବା ସବୁ।
ନାଇଁ ଯାହା ଗୋଟେ ଥରକେ କରିଦବା।
ହଁ ଆଉ ତାହେଲେ ଆମର ଯୋଉ କାଳୀ ପୂଜା ପାଇଁ ଯୋଉ ମୂର୍ତ୍ତିଟା ଯୋଉ ହଉଥିଲା। ଆଁ ଏଇ ଯୋଉ ସେଇଟା କୋଉଠୁ ଆଣିବା ବୋଲି ଭାବୁଛୁ?
ଆଣିବା ନା ତିଆରି କରିଦବା ଭାବୁଛି ଆମର ତ ପିଲାମାନେ ସମସ୍ତେ ଅଛନ୍ତି। ମାଟିଆ କାର୍ଡ ଆଣି କରିଦେଲେ ସବୁ ତିଆରି କରିଦିଅନ୍ତା ସେ।
ହଁ ଆମ ଗାଁ ପାଖ ଗାଁରେ ଗୋଟେ ସାର ଅଛନ୍ତି ସେ ଭଲ ମୂର୍ତ୍ତି ତିଆରି କରୁଛନ୍ତି।
ହଁ
ଆଉ ତାହେଲେ ତାଙ୍କଠୁ ତାହେଲେ ଆଣିିବାହେରି ତାହେଲେ ଆଉ ତାଙ୍କୁ ଆଣିଲେ ଭାରି ସେ ମୂର୍ତ୍ତି ତିଆରି କରିଦେବେ ଆଉ।
ତାଙ୍କୁ ଆଗୁଆ ଯାଇିକି କହିିବାକି ତାଙ୍କ ସହ କଥା ହେବାକୁ ପଡିବ, ପଇସା ଦେଇକି ଆସକୁ ପଡିବ। ଯଦି ସେ ଆଉ କୁଆଡେ ରଖିଦେଇଥିବ ହେଲେ ହିଆଡେ ପୁଣି ସେ ଯିବ ହେରି।
ହଁ
ଏଇ ଟାଇମରେ ସମସ୍ତଙ୍କର ମୂର୍ତ୍ତି କରୁଥିବେ ନା?
ହୁଁ ଆଉ
ଆଗୁଆ ଯାଇକି ଦି ତିନି ଜଣ ବାହାର କରୁନ ଗୋଟେ। ମିଟିଙ୍ଗ ସାରିଲାମାନେ ତ ସାଙ୍ଗେ ସାଙ୍ଗେ ଯାଇକି କଥାବାର୍ତ୍ତା ହେଇିକି ସବୁ କାମ ପାଇଁ କଥାବାର୍ତ୍ତା ସବୁ କରିବା ଆଉ।
ହଁ ଆଉ ଆମର ଯୋଉ ଟେଣ୍ଟଟା କାହାଠୁ ଆଣିବା ସେ ଯୋଉ କୋରଡ଼ାରୁ ଆଣିବା ହେରି।
ତମର କିଏ ଚିହ୍ନା ଜଣା ଅଛି କି?
ହଁ କୋରଡାରେ ଚିହ୍ନା ଜଣା ଅଛନ୍ତି ତାହେଲେ କୋରଡ଼ାରୁ ତାହାଲେ ଆଣିବାହାରି ନହେଲେ ଆଉ।
ଭଲ ହେଲା ତାହେଲେ ଯଦି ଚିହ୍ନା ଜଣା କିିଏ ଅଛି, ଭଲ ଜଦି ଯିଏ ଭଲ କରିବ ସେମିତି ଆଣହେରି ଆଉ।
ଆରଥର କାରଣ ସେ ସିଏ ଦେଖେ ଆରଥର ଅଧିକ ଟଙ୍କା ନେଇଯାଇଥିଲେ ସେମିତି ଏଥିରେ ତାଙ୍କୁ କହିବା ଟିକେ ଅଳ୍ପ ଟିକେ ନେବେ ଆଉ।
ହୁଁ ୟା ଆଗଥର ପଇସା ଅଧିକ ନେଲେ ବାଗ ଟିକେ କଲେନି।
ହଁ ପରା।
ହମ୍ ତାପରେ ଆମର ଏଇ ଯୋଉ ଆମର ଏଇଠି ଗୋଟେ କାଳୀପୂଜା ତ ହବ। ତା ପର ଦିନ ଯୋଉ ଆମର ଡ୍ରାମା ଯୋଉ ହବନି କି।
ହଁ
ଡ୍ରାମା ପାଇଁ ବି ତାହେଲେ ଆଙ୍କୁ ବୁଝିବା ନା ଅଲ୍ୟ ଅନ୍ୟ ଯୋଉ ଆମର ଏଇ ଇଟାବାଟି ଚିତ୍ରାଳୟକୁ ବୁଝିିବା ସେ କରିଦେବେ ଖାଲି ଡ୍ରାମାଟା ପାଇଁ।
ନାଇଁ ମ ସବୁବେଳେ ଗୋଟେଠୁ ଆଣିଲେ ଭଲ ଲାଗିବ କି ସମସ୍ତେ ଗୋଟେ ଜିନିଷକୁ ଦେଖିବେ କେତେ? ସବୁ ବର୍ଷ କିଛି ନୂଆ ନୂଆ କରିବା ନା ଆଉ।
ଅ ଉ ତାଲେ ତାହେଲେ ଚିତ୍ରାଳୟକୁ ଆଣିବେ ହେରି ଆଉ ଡ୍ରାମା ତ ଆମେ ତ ଆର୍ଟିଷ୍ଟ ଆମ ପିଲା ଯାହା କରିବେ ଆଉ ବାହାରୁ ଆମର ପାଞ୍ଚ ଯେ ଚାରି ପାଞ୍ଚ ଜଣଙ୍କୁ ଆଣିବା ହେରି ଆଉ ଲିଡିଙ୍ଗ ରୋଲ୍ ପାଇଁ ଆଉ
ହଁ
ସେଏ ମୁଁ ବୁଝୁଥିଲି ଯେ
ସେି ଆମର ଗୋଟେ ଆର୍ଟିଷ୍ଟ ସେ ପର୍ ଡେ ନେବେ ଆମର କେତେ କହିଲୁ ସି ଆସିବା ପାଇଁ ସେଦିନ ସେ ତାହେଲେ ତିନି ଦିନ ପୂର୍ବରୁ ଆସିବେ ନା ହୁଁ
ହଁ
ତିନି ଦିନ ପୂର୍ବରୁ ଆସିଲେ ସିଏ ଆମର ନେବେ କେତେ କହିଲୁ ଯାହାହେଲେ ଜଣ କେ ନେବେ ଏଇ ଯୋ ସାତ ଆଠ ଲେଖା ନେବେ
ତିି ଦିନ ଲଗବ କେତେ ଜଣ ଆସେ
ଚାରି ଜଣ ଆଠଶ କୁ ବତିଶ ସେି ସେ ବତିଶ ହେଇଗଲା ବ ହଁ
କ୍ଲବ୍ ଘରେ ରଖିଦବା ଭାବୁଛି ଆଉ
ଶୁଣୁ ଆମେ ବତିଶ ହେଲେେ ପଁତିରିଶ ଧରିକି ଚାଲିବା ତାଙ୍କ ପିଛା ଆଉ
ହୁଁ
ରହିବା ମୋର ଏଟି ଆମର ଏଠି ଅଛି ରୁମ ଆବ ଯୁକୁଳ ବାବୁ ଘର ସେଇଠି ରଖିଦବା
ସେ ପୁଆ କୋଉଠି ପୁଣି ତାକୁ ରଖିଲେ
ନଲେ ଆମ ନୂଆ ଘରେ ବଙ୍ଗଳା ଯୋଉ ନାହିଁ କି ସେଇଠି ରଖିଦବା ତାଙ୍କୁଉ
ବସ୍ ଖାଇବା ପିଇବାସି ଏଇଠି୍ କ୍ଲବ୍ ରେ ଶିଖା ହବ ଆଉ କଣ
ହଁ
ଆମ ପିଲା ପୁଣି କିଏ ଶିଖିବ କିଏ କିଏ
ନାଇଁ ସାରେ ଅଛନ୍ତି ସିଏ ଶିଖେଇବେ ସିଏ ସବୁ ବର୍ଷ ଯିଏ ଶିକହୁଥିଲେ
ଆମର ପୁଣି ସବୁ ପିଲାକୁ କହିଲେ କିଏ କୋଉ ରୋଲ ନବ କି କଣ କଥାବାର୍ତା ହେଇକିିବେ କଣ ଆର୍ଥ ତ ଯୋଉ ପିଲା କରିଥିଲେ ଏରେ ବି ସେ କରିବେ ଆଉ କଣ ନହେଲେ ତ କରିପିବନି ନୂଆ ପିଲା
ହଁ ଆଉ ବ୍ରାହ୍ମଣ ଦେଖିବ ବ୍ରାହ୍ମଣ ଯୋଉ ଆରଥର ବ୍ରାହ୍ମଣ ଆଣିଥିଲେ କି
ହଁ
ସିଏ କାହିଁ ମତେ ବା ଲାଗିଲାନି କାଇହିଁ ସିଏ ଜଲଦି ଜଲଦି ମନ୍ତ୍ର ପଡିକି ଛାରିଦେଲେ କୁଆଡ଼େ
ହେଇ ବାଗ ନାଇ ଏତେ ଭଲ ହବ ଆ ଅଧିକ ଅଧ ପଇସା ନ ତ ଭଲରେ ପୂଜା ଲେଟ ଯିବ ସନା ଆଉ ସେତ ସବୁଆଡେ କଲ ରଖି ଦେଇେଇଛନ୍ତି ଯେ ଗ ଏଇଠୁ ସାରିକି ସେଠ ସେଇଠୁ ସାରି ସେଠ ଏମିତି ହେଲେ ଜଲଦି ଜଲଦି ଟିକେ ଟିକେ ମନ୍ତ୍ର ପଢି ପଳଉଛନ୍ତି ଆଉ
ହଁ ତାହେଲେ ନୂଆ କ ଭାଇନାଙ୍କୁ ଆଣିବା ନିବ ସେ ମହିପୁର ଭାଇନାଙ୍କୁ ଆଣିବା
ହଁ ତେବେ ଆଗୁଆ କଥା ହେଇଯିବା
ହଁ ଆଗୁଆ ଆଉ
ସିଏ ସେଇ ଏତେ ନେପେ ସେଇ ସିଏ ଆମର କେତେ ଅହ ସେଇ ପାଁଶ ଛଅଶ ଖଣ୍ଡେ ନେବେ ଆଉ କେତେ ନେବେ।
ହଁ ହଉ।
ଆମର ପୂ ଆମର ଯୋଉ ମୂର୍ତ୍ତି ଟା ଆଣି ମୂର୍ତ୍ତି ଟା କରିବା ତାଙ୍କୁ ଙ୍କୁ ଙ୍କୁ ତାଙ୍କୁ କହିବା କେତ ତେ ଫୁଟୁର କରିବା ବୋଲି?
କେତେ ଫୁଟୁ କରିବା ବୋଲି ପ ଭାବୁଚୁ ଏଥର।
ଭାବୁଚି ଇ ଇ କେତେ କହିଲୁ ଛଅ ଫୁଟୁ ବା ଛଅ ଫୁଟୁ କି ସାତ ଫୁଟୁ କଲେ ଠିକ୍ ହଅନ୍ତା।
ହଁ ଛଅ ସାତ ଫୁଟୁ କଲେ ଠିଆ ମୂର୍ତ୍ତି ଠିକ୍ ହବ ଆଉ ତଳେ ପୁଣି ରହିଯିବ ନିକି ଦି ଦି ତିନି ଫୁଟୁ ଯୋଉ ତା ରେସ୍ ଟା।
ହଁ।
ହ
ଆଉ ଆମର ଯୋଉ ଆ ଆମର ଗେଷ୍ଟ କାହାକୁ ଡ଼ାକିବା ବୋଲି ଭାବୁଚୁ?
ଗେଷ୍ଟେ ଆରଥର ଯିଏ ଆସିଥିଲେ ସେ କୁ ଡ଼ାକବା ଆଉ କାହାକୁ ଡାକିବା।
ଆଉ ତାହାଲେ ଏମ୍ ଏଲ ଏ ଙ୍କୁ ଟାହାଲ ଡାକିଦେବା ତାହାଲେ।
ହଁ।
ଏମ ଏଲ ଏ ନହେଲେ କିମ୍ବା ଏମ ପି ଏମ ପି ବି ଡାକିଦବା ଆମର ଚିହ୍ନା ଜଣା ବି ଅଛନ୍ତି ଏମ୍ ଏ ସେ ଏତିକି ବେଳୁକୁ ଫୋନ କରି କ ଆରେ ସିଏ ଆସିଲେ ସିଏ ଆମର କେତେ ଟା ହବ ଡେରିହେଲା ନା ନାଇଁ।
ତ ଦି ଜଣକୁ ଡ଼ାକିଦବା ଦେଖିଆ।
ଦି ଜଣଙ୍କୁ ଡାକିବା ନା ଦେଖ ଦି ଜଣ ତାଙ୍କ ଦି ଜଣ ପଡୁନାହାନ୍ତି ଆମେ ଜଣୁ ଯାହାକୁ ହେଲେ ଜଣୁକୁ ଡାକିବା ନା।
ତାହେଲେ ଗୋଟେ ଦଳକୁ ଡ଼ାକିବା ଆଉ।
ଦି ଜଣ ହେଲେ କିଏ ଆସିବେନି।
ହୁଁ ତାହାଲେ ଥାଉ ସେମତି।
ଆଉ ତାହଲେ କଣ ଏମ୍ ପି କି ଡାକିଦବା ତାହାଲେ କହୁଚୁ।
ହଁ।
ଡ଼ାକିଦେଲି ସେ କିଛିଟା ଟଙ୍କା ଆ ଆ ସାହାଯ୍ୟ କରିଦେବେ।
ହୁଁ।
ଆଉ ଆମେ ଏ ହଁ ଆଉ ଗୋଟେ କଣ କହିଲୁ ଅଁ ଅଁ ଅଁ ପିଲାଙ୍କୁ କେତେ ଟଙ୍କା ଲାଖେ ପକେଇବା ଚାନ୍ଦା?
ପିଲାଙ୍କୁ ଦେଖିକି ଇ ଇ ଆଗ ଗୋଟେ ଏମତି ଇ ଇ ଦେଖିଦେବା କେତେ ଟ ଖର୍ଚ୍ଚ ହବ କଣ।
କାରଣ ଆମେ ଦେଖେ ଚାଳିଶ ପିଲା ହଉଚେ।
ହୁଁ।
କେତେ ଟଙ୍କା ଲାଖେ ପକେଇଲେ ହବ?
ଆଉ ଗୋଟେ ଆଗ ଗୋଟେ ମାକ୍ସିମମ୍ ଦେଖିଦବା କେତେ ଟା ଖର୍ଚ୍ଚ ହବ କଣ ଅନୁମାନରେ। ତାକୁ ଯାଇଁ ପଇସା କହିଦବା ଆଉ ଡ୍ରେସ ଫୁଣି ଡ୍ରେସ ପିନ୍ଧିବା ନା ନାଇଁ କରିବା ନା ନାଇଁ?
ଶୁଣ ହଁ ଦେଖେ ଡ୍ରେସ୍ ଫ୍ରେସ୍ ମିଶି ମୁଁ ଭାବୁଚି କେତେ କହିଲୁ ତିନି ହଜାର ଲାଖେ ଜଣକେ ପକେଇଲେ ହବ। ତିନି ହେଲେ ଚାରି ହେଲେ ଲକ୍ଷେ କୋଡ଼ିଏ ହଜାରେ କଲେକ୍ସନ ହବ। କାରଣ ମୁଁ ସମସ୍ତିଙ୍କି ଫୋନ କରିଥିଲି ସମତେ କହିଲେ ଆମେ ଯିବୁ ବୋଲି।
ହୁଁ।
ଆଉ ଆମର ଏ ହଁ ଭସାଣି ପେଇଁ ଭସାଣି ପାଇଁ ସେ ଯୋଉ ଡିଜ୍ ଜେ ଆସିବନି କି ତାଙ୍କର ଆଣିବା ଭାରି ନହଲ ନାଇଁ ଇ ଇ ଆମର ମହିପୁର ଅଛନ୍ତି।
ହ ହ ମହିପୁର ଆଡେ ପଟ୍ଟନାୟକ ଭଲ କରୁଚି ବୋଲି କହୁଥିଲେ। ଏବେ ଗୋଟେ ଜଣ ଯାଇଥିଲା ମଧ୍ୟ ଖଣ୍ଡ ଯେ ଜଣଙ୍କର ବାଡ ଭାଙ୍ଗି ଦେଇଛି। ଏତେ ସାଉଣ୍ଡ ମାଟି ଭାଙ୍ଗି ଯାଇଛି।
ଆଉ ଦେଲେ ଆଣିବା ତା ହେଲେ ଆଉ।
ହୁଁ ତମର ଯୋଉ ବି ହେଇଥିଲା ବାହାଘର ଟା କା ସାଉଣ୍ଡ ଆସିଥିଲା?
ବାହାଘର ଟା ଏ ତାଙ୍କର ବି ଭଲ ସାଉଣ୍ଡ ରେ ମହପର ବଧ ସେଏ ଗୋଟେ
କା ସା
ହୁଁ କହୁଥିଲେ କି
ହଁ ଭଲ ସାଉଣ୍ଡ ଭଲ ସାଉଣ୍ଡ କରୁଥିଲା ବାସ ବଢେଆ ବାଜୁଥଏ।
ହୁଁ ଦେଖିବା ଆଉ କାଗଲ ଟା ଆଣିବା ପିଲା ତ ହେଇଟା ବି ଆଗ
ପିଲାଙ୍କର ଆଗ ପ୍ରସାଧନ ଦରକାର ଭସାଣି ଆଉ କିଛି ହେଲନ ଭଲ ନାଇଁ
ଆଉ ଆମର ଶୁଣୁନୁ ହ୍ୟାଲୋ।
ହୁଁ।
ଆଉ ଜର୍ସି ଟା କୋଉଠୁ କଣ ଆଣିବା?
ଆଉଥର ବାହାର ବାହାରେ ଡ ଆନ୍ଣିଥିଲେ ସିଏ ଭଲ ରେଟରେ ଦଉଛି ବାହାଡା।
ସେଦି ଦଉଛି ତ ଆଠୁ ସମୁଦ୍ର ଆଣିଲ ଦି ଭଲ ସେଇ ଆମକୁ କାଟିକି ଦବ ଚିହ୍ନା ହେଇଗଲାଣି ତ।
ହଁ। ଆଉ ତାହେଲେ ତାଙ୍କଠୁ ତାହେଲେ ଆଣିବା ତାହେଲେ ଵା ହାଡାରୁ ଆଉ।
କାରଣ ସବୁ ବର୍ଷ ଯାହାହେଲେ ଦି ତିନିଟା ଆମର ହଉଛି ପୂଜା ହେଗ ସବୁପୂଜା ସବୁପୂଜା ତାଠୁ ଆଣିଲି ଚିହ୍ନାଜଣା ହେଇଗଲେ
କାରଣ ଆଗକୁ କାରଣ ଆଗକୁ ଆମର ଗଜଲକ୍ଷ୍ମୀ ପୂଜା ଆସୁଛି ନା।
ହଁ।
ଆଉ ତାହେଲେ ଏମିତି ତାହେଲେ କରିବା ତାହେଲେ ଆଉ।
ହଁ ଠିକ ଅଛି।
ତାହେଲେ ମୁଁ ତାହେଲେ କହୁଛି ଉନ୍ ସାରୁ ଆମ ପ୍ରେସିଡେଣ୍ଟକୁ କହିଦଉଛି ସେ ମିଟିଂ ରାଖିଦେବେ କେତେ ଏଇ ଆଉ ଦି ଦି ଦିନ ଗଲେ ଡାକିଦବେ ଆଉ କାରଣ ଆଉ ରହିଲା କେତେ ଦିନ କହିଲୁ ଆଉ ତ ଆଉ ରହିଲା କେତେ ପନ୍ଦର ଦିନ ରହିଲା କାଳୀପୂଜା।
ହଁ ହଁ।
ଆଗୁଆ ଟିକେ ନ ବୁଝାବୁଝି କଲେ ଲେଟ୍ ହେଇଯିବ ନହେଲେ କାରଣ ସବୁଆଡେ ଯଦି ଆମର ବୁକିଂ କରିଦେବେ ଯଦି କୋଉଟା ଆଉ ହବନି। ଡିଜେ ନାଇଁ ଟେଣ୍ଟ ନାଇଁ କିଛିନାଇ।
ହୁଁ ଆମେ ତ ରୋଡ ସାଇଡରେ ପୂଜା ହଉଛି ଗାଡି ବି ଅଟକେଇକି ମାଗିଦବା ଖୁସିରେ ଦେବେ ଯେ ଯାହା।
ଗାଡି ଅଟକେଇକି ତାପରେ ଆମର ଯୋଉ ଥାନା ପୋଲିସ ଷ୍ଟେସନ ତାପରେ ଆମ ଦୋକାନ ଯୋଉ ଅଛନ୍ତି ସେମାନେ ବି କିଛି ଖଛି ଦେଇଦେବେନି କି।
ଇିଏ ତା ଖୁସିରେ ଯେତିକି ଦେଲେ ସମଗୋଟେ ଜଣ କ କହିହେ ଦିଜଣ ପିଲା
ସେଟା ଆମ ତାପରେ ବ୍ଲକରେ ଯଉ ଆମର ଯୋଉ ବ୍ଲକ ଅଧିକାରୀ ଅଛନ୍ତି ତାପରେ ଆମର କିଏ ରହିଲେ ଆମର ଯୋଉ ଜେଇ ଜେଇ ବାବୁ ସି ତାଙ୍କୁ କହିଥିବ ସେ କଣ କୋଡିଏ ତିରିଶ ଖଣ୍ଡେ ଆଣିବାରି ଯେଇଗୋଠୁ ଆଉ ବ୍ଲକ ରେ ଯୋଉ ଆମର ଅଛନ୍ତି ତାକୁଠିକେ ଜାଣିବା ଭାରି ଆଉ
ଧ ଧାମ କ ଘର ପଇସା ଯାହା ଅଛି ଏଇ ନହେଲେ ମିଶିବା କିଛି ଆଉ।
କ୍ଳବରେ କେତେ କଳବର ଅଛି ପଚିଶ ହଜାର ସମାନ ଅଛି। ଖର୍ଚ୍ଚ ହେଇଯାଇଚି ପା ହଁ ହଉ ହଉ ତାହେଲେ ରଖୁଚି ତାହେଲେ ଆଉ।
ହଁ।